ହାଲୋ।
ଆଜ୍ଞା ସାର୍।
ଆଜ୍ଞା ମ୍ୟାମ ଗୁଡ ଇଭିନିଂ ନମସ୍କାର ଜୟ ଜଗନ୍ନାଥ।
ଭେରି ଗୁଡ଼ ଇଭିନିଂ। ଆଜ୍ଞା ସାର୍ କୁହନ୍ତୁ।
ଆଉ ଆଜ୍ଞା ବର୍ଷା ଛାଡିଲାଣି ଆପଣଙ୍କ ଅଞ୍ଚଳରେ?
ସିଏ ଏମିତି ଚାଲିଛି ଏବେ ଯିବି ଯିବି ହଉଛି ଛାଡିିନି।
ହଁ ଚାଲିଚି ବର୍ତ୍ତମାନ ନାଇଁ ଝିପି ଝିପି ବର୍ଷା ହଉଛି।
ଆଜ୍ଞା।
ବର୍ଷା ଟା କେବେ ଛାଡିବ ଆଜ୍ଞା? ପ୍ରାୟ ସବୁ ଲୋକ ହଇରାଣ ହେଇଗଲେଣି ବର୍ଷା ପାଇଁ।
କଣ କରିବା ସାର୍ ହଉଛି ସେଟା ପ୍ରକୃତିର ଇଏ ଆଉ କଣ କରିବା?
ହଁ ସେଇଟା ନିଶ୍ଚିତ ଆଜ୍ଞା। ବର୍ଷା ତ ଆମ ହାତରେ ନାହିଁ ଯେ ଆମେ ବନ୍ଦ କରିପାରିବା କି କେତେବେଳେ ଦରକାର ହେଲେ ଆମେ କରିପାରିବା।
ଆଜ୍ଞା ସେଟା ତ ପ୍ରକୃତି ଇଏ ଆଉ ଭଗବାନ ଯାହା କରିବେ ଆଉ କଣ କରିବା।
ଆଜ୍ଞା ଆଜ୍ଞା ଆଜ୍ଞା।
ଆପଣଙ୍କ ଆଡେ ହଉଛି ନା ଟିକେ କମିଯିବ।
ନାଇଁ ଆମ ଆଡେ ଛାଡି ଯାଇଛି ଏପର୍ଯ୍ୟନ୍ତ ହେଇନି ବର୍ଷା।
ଆଜ୍ଞା ଆଜ୍ଞା ଆପଣ ସାର୍ ଆଜି କଣ ଖାଇଛନ୍ତି ମୁଁ ବୁଲିିବା ପଚାରିବାକୁ ହିଁ ଭୁଲି ଯାଇଚି ଆଁହ।
ଯୋଉ ବିରିୟାନୀ ହେଇଥିଲା ବିରିୟାନୀ ଭେଜ ବିରିୟାନୀ। ବିରିୟାନୀ ଖିଆ ହେଇଚି।
ଆପଣ ଭେଜିଟେରିୟାନ୍ ବୋଧେ?
ଆଜ୍ଞା ହଁ ଭେଜିଟେରିୟାନ୍।
ହଁ ସେ ଭେଜ କହିଲେ ତ ସେଥିଲା ମୁଁ କହିଲି ଆଜି ତ ନନ ଭେଜ ବାରି ସାର୍ କେମିତି ଭେଜ ବିରିୟାନୀ ଖାଇଲେ?
ନାଇଁ ଆମେ ଆକ୍ଚ୍ୟୁଲି ଟୋଟାଲି ଆଜି ପର୍ଯ୍ୟନ୍ତ ଆମେ ଆମିଷ ଖାଇନା ନାହୁଁ ଆଜ୍ଞା। ନା ଆମେ ଖାଇଚୁ ନା ଆମ ବାପା, ମାଆ, ଜଜେ ତାଙ୍କ ଜେଜେ ସେମାନେ ଖାଆନ୍ତି ନି ଆମ କାଷ୍ଟ ରେ ବୈଷ୍ଣବ ଧର୍ମ ଜଗନ୍ନାଥଙ୍କ ସେବା ଆମେ କରୁ ଆମେ ଆମ ଏଥିରେ ନାହିଁ ଆଜ୍ଞା। ଆମିଷ ଖାଇବା।
ଆଚ୍ଛା।
ଏମିତି କିି ଧର ଆପଣ ସେପଟେ ଘର ଅଛି ଏପଟେ ଘର ଅଛି ମଝିରେରେ ରାସ୍ତା ଟା। ସେ ରାସ୍ତାରେ ମଧ୍ୟ କୌଣସି ଆମିଷ ଦୋକାନୀ ବାଲା ବିକ୍ରି କରିବା ପାଇଁ ମଧ୍ୟ ଯାଆନ୍ତି ନାହିଁ।
ପୁରା ରିୟାଷ୍ଟିଟ୍ଲି ମନା ଅଛି ସେପଟ ସାଇଟ୍ ଟା।
ଚି ହଁ।
ତାହେଲେ ଆପଣଙ୍କର ଘର ବୋଧେ ପୁରୀ ନା କଣ?
ଆଜ୍ଞା।
ହଁ ସେଇଥିଲାଗି ଆଉ।
ହୁଁ
ଆଁଉ ସେଇ ଠାକୁରଙ୍କ ପାଖାପାଖି ବୋଧେ ସେଇଥିଲାଗି ଆଉ। ମୁଁ କିନ୍ତୁ ଆପଣଙ୍କ ସାଙ୍ଗେ କଥା ହେଇକି ମତେ ବହୁତ ଭଲ ଲାଗିଲା। ମାନେ ଆଉ ଜଣେ ଆଉ ଜଣଙ୍କ ସାଙ୍ଗରେ ବି କଥା ହେଇଥିଲି ସେମାନେ ହଉଚନ୍ତି ଜୟଗୁରୁ ଦୀକ୍ଷା। ମାନେ ବିନା ପିଆଜ ରସୁଣ ସେମାନେ।
ଆଜ୍ଞା ଆଜ୍ଞା ହଁ ହଁ।
ସିଏ ମ୍ୟାାମ ବି ବହୁତ ଭଲ ମାନେ ମୁଁ ଯେତିକି କଲ ବି ମୁଁ ତ ପାଞ୍ଚ ଛଅ ଜଣଙ୍କ ସାଙ୍ଗେ କଥାବାର୍ତ୍ତା। ମାନେ ଓ ସିଏ ବି ସେମତି ଆପଣଙ୍କ ଭଳିଆ ବହୁତ ଭଲ। ମ୍ୟାଡମ ମୁଁ ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ ବଢିଆ ଲାଗୁଚି। ଆପଣଙ୍କ କଥା ବାର୍ତ୍ତା ଭଲ ଲାଗୁଚି।
ଆଜ୍ଞା ଆଜ୍ଞା ଆଜ୍ଞା। ଆକ୍ଚ୍ୟୁଆଲି ସମ୍ପର୍କ ଟା ଏମିତି ତ ବଢେ ଆଜ୍ଞା ଆଉ। କଣ ସମ୍ପର୍କ କୋଉଠି ମିଳେ କି ଆଜ୍ଞା? ସମ୍ପର୍କ କଥାବାର୍ତ୍ତାରୁ ହିଁଁ ମିଳେ।
ସେଇ କଥା ଆପଣଙ୍କୁ ଏଇ ପ୍ରିଭିୟସ ଥରକ କହିଲିନି? ଶାଳା ଚେ ବଚନେ କେ ଦରିଦ୍ରତା ମୁହଁ ଟା ଗୋଟେ ଏମିତି ଜିନିଷ ପାଟି ଟା ସିଏ ସେଇଥିରୁ ଶତ୍ରୁ ତିଆରି ହେଇଯିବେ। ସେଇଥିରୁ ହିଁ ମିତ୍ର ତିଆରି ହେଇଯିବେ। ଆପଣ ଯେମିତି ଚଳେଇବେ ସେଇଟା ସେମିତି ଭାବରେ ଚାଲ
ଆଜ୍ଞା ଆଜ୍ଞା ହଁ।
ନା କଣ କହୁଚନ୍ତି ସାର୍ ଆମେ ମୁହଁ ଟାକୁ ଯେମତି ହଁ ଯେମତି ଭାଷା ବ୍ୟବହାର ରଖିବା ସେଇ ହିସାବରେ ଦୁନିଆ ଚାଲି
ଦେଖନ୍ତୁ ଆଜ୍ଞା ଯେତେବେଳେ କୁମ୍ଭାର ଯେତେବେଳେ ତାର ନିଜ ମାଟିିକି ଆଣିକି ତାକୁ ପାଣି ଫାଣି ଦେଇକି କଚାକୁ ଯେତେବେଳେ ଶୁଖିଲା କରୁଚି। ଯେ ଯେମିତି ତାକୁ ତିଆରି କରିବ ସେମିତି ହିଁ ସିଏ ହବ।
ଆଜ୍ଞା।
ମଣିଷ ମଧ୍ୟ ସେଇଭଳିଆ ଆପଣ ଯେମିତି ଆପଣ ଯାହାକୁ ସମ୍ମାନ ଦେବେ। ଆପ୍ ସେଇ ସମ୍ମାନ ପୁଣି ରିଟର୍ଣ ହେଇକି ଆପଣଙ୍କୁ ମିଳିବ। ଆଉ ଯଦି ଆପଣ କେବେ କାହାକୁ ଆକ୍ ଆଖିରେ ଲୁହ ଦେଇଥିବେ କିମ୍ବା କାହାକୁ କଟୁକଥା କହିଥିବେ ସେଇ ଲୋକ ଆପଣ କଟୁ କଥା କିମ୍ବା ଆଖିରେ ନ ଲୁହ ଅଲଗା ଲୋକ ମଧ୍ୟ ଆପଣଙ୍କୁ ଦେଇପାରିବେ।
ହଁ ବା ସେଇଥିଲାଗି ଆପଣଙ୍କୁ ଆପ୍ ମାନେ ଏଥିରେ ତ କହିପାରୁନି। ସେଥିଲାଗି ଆପଣଙ୍କୁ ଇନ୍ଦାରେକ୍ଟ୍ କହିଲି ସାର୍ ଯିଏ ଯାହକୁ କଷ୍ଟ ଦିଏ ଭଗବାନ କଣ ତାକୁ ସେଟା ରିଟର୍ଣ କରିବ?
ସେଇଥିଲାଗି ଆପଣଙ୍କୁ ପଚାରିଲି ଯିଏ ଯାହାକୁ କଷ୍ଟ ଦିଏ ଭଗବାନ ତାକୁ ସେଇ ପରକୁ ମୁଁ କଷ୍ଟ ଦେବି ଭଗବାନ ତ ନିଶ୍ଚିନ୍ତ ମତେ କଷ୍ଟ କଷ୍ଟ ଦେବେ ଯାହାକୁ ଭଗବାନଙ୍କୁ ଭୟ ଯାହାର ଭଗବାନଙ୍କ ଉପରେ ଭଗବାନଙ୍କୁ ଯାହାର ଭୟ ନଥିବ
ଆଜ୍ଞା ହଁ।
ସିଏ ତାର ସେ ଜିନିଷ ଟା କଣ୍ଟିନ୍ୟୁ କରି ଚାଲିଥିବ।
ହୁଁ।
ଭଗବାନଙ୍କ ଯାହାର ଟୋଟାଲ ଭୟ ନଥିବ ନା ମୁଁ ହିଁ ଦୁନିଆରେ ସବୁ କିଛି ସେ ଅ ଅଛି ସାର୍ ମୋ ନଜରରେ ଅଛନ୍ତି ଇ ଅଛି ଜଣେ ଦିଜଣ ଲୋକ ସିଏ ନିଜକୁ ହିଁ ଭଗବାନ ମାନେ ଭାବୁଛନ୍ତି ଆଉ ତାଙ୍କର ଡର ଭୟ ଗୋଟେ ଦୁନିଆରେ ଭଗବାନ ଅଛନ୍ତି କି ଆମେ ଦିନେ ତାଙ୍କୁ ଜବାବ ଦବାକୁ ପଡିବ ଆମ ସବୁ କର୍ମର ଫଳ ସିଏ ସେଟା ଭାବୁନାହାନ୍ତି
ହୁଁ
ଅଛନ୍ତି ନ
ସେଇଟା ଆଜ୍ଞା କେତେ ଦିନ ସେଇଟା ହବ ସେଇଟା ଅଳ୍ପ ଦିନ ପାଇଁ ସେ ସୁଖ କ୍କ୍ଷଣିକ ପାଇଁ ସେ ସୁଖ ନାଁ ଆଜ୍ଞା ଆଉ ତାପରେ ସିଏ ସିନା ସିଏ ସିନା ଭାବୁନାହାନ୍ତି ମୁଁ କାହାକୁ ଡରୁନି କିଛି ନାହିଁ କିନ୍ତୁ ତାଙ୍କ ମନ ଭିତରେ ଏମିତି ଡର ଥିବ ଯେ ସେ କାହାକୁ ପରିପ୍ରକାଶ କରିପାରୁ ନଥିବେ କେ ଭଳିଆ
ସେ ସାର୍ ଲୋକପରା ବିଭିନ୍ନ ପ୍ରକାରର ଲୋକ କହ ମୁଁ ସେଇଥିଲାଗି ସାର୍ କାହା ସାଙ୍ଗରେ ମିଶେନି
ନାହିଁ ଆଜ୍ଞା ଲୋକମାନେ ବହୁତ ପ୍ରକାର ଲୋକ ଅଛନ୍ତି ଏ ଦୁନିଆରେ ଆପଣ ଜୁଆଡେ ଯିବେ ଡେଲି ବୋଧେ ହଜାର କି ବାରଶହ ଲୋକ ଆପଣ ଅଲଗା ଅଲଗା ଲୋକ ସବୁ ଦେଖିବେ
ଆପଣ ଯୋଉ କରନ୍ତି ଯୁଦ୍ଧ ଯୋଉ ଚାଲିଛି କିଛି ରିଜିନ୍ ସାର୍ ଅଛି?
କିଛି ନାହିଁ ଆଜ୍ଞା।
ଖାଲିଟାରେ ଗୋଟେ ମାନେ ଅନେସେରୀ ମାନେ କିଛି କଥା ନାଇଁ ବାର୍ତ୍ତା ନାଇଁ ହଜାର ହଜାର ସମ୍ପତ୍ତି ଲକ୍ଷ ଲକ୍ଷ କୋଟି କୋଟି ସମ୍ପତ୍ତି ବରବାଦ ଲୋକ ହଇରାଣ ମାନେ ସବୁ ଜିନିଷ ଟା ଚାଲିଛି ମାନେ ଯୋଉଟା କି କିଛି ମାନେ ମତଲବ ମାନେ ପୁରା ବିନା ମତଲବର ଜିନିଷ ଚାଲିଛି।
ବିନା ମତଲବ ହଁ ନିଶ୍ଚିନ୍ତ କେବଳ ଗୋଟେ ଅହଂଙ୍କାର ମନ ଭିତରେ ଗର୍ବଟା
ଗୋଟେ ଏମିତି ଇଗୋ ବଢି ଯାଇଛି ଯେ ତାର ମାନେ ସେମାନେ ମାନେ ଭାବୁନାହାନ୍ତି ମାନେ ଆମ ଲାଗି କେତେ ଲକ୍ଷ ଲକ୍ଷ କୋଟି କୋଟି ଲୋକ ହଇରାଣ ଆପଣ ଦେଖନ୍ତୁ ପେଟ୍ରୋଲରେ ରେଟ ଆସି ଶହେଦଶ ଟଙ୍କା ହେଲା ସମସ୍ତେ କଣ ସେଠ କଣସେ ଜିନିଷଟା ସେ ଏଫୋର୍ଟ କରିପାରିବେ କି?
ନାଇଁ ନାଇଁ ନାଇଁ।
ଆମେ ଏଫୋର୍ଟ କରିପାରୁଛ ନା ଠିକ୍ ରେ ସାର୍ କହୁନାହାନ୍ତି
ମୁଁ ତ ଆଜ୍ଞା ଗ୍ୟାସ୍ ରେଟ୍ ମଝିରେ ଯୋଉ ରେଟ୍ ବଢିଗଲା ଗ୍ୟାସ ବାଲା ଆସିଲାଣିି ଲାଷ୍ଟୁ ଗ୍ୟାସ୍ ବାଲାକୁ ଲୋକ ପୂଜା କଲେ ମନ୍ଦାପନା କଲେ
ହଁ ଆପଣ ରିଲସ୍ ଦେଖେଇଥିବେ ମୁଁ ଯୋଉ କଷ୍ଟରେ ସାର୍ ଟୁ ଥାଉଜେଣ୍ଡ୍ ଦେଇକି ମାନେ ଗ୍ୟାସ କିଣିଛି ମୁଁ ଯୋଉ ହଇରାଣ ସେ ମାନେ ନାହିଁ ନଥିବାର ମାନେ ଏଇ ସବୁ କଣ ଅନ୍ ନେସେସେରି ଲୋକ କେତେ ହଇରାଣ ହଉଛନ୍ତି କହିଲେ?
ହୁଁ ହୁଁ ହୁଁ ହୁଁ ବହୁତ ହଇରାଣ ହଉଛନ୍ତି ଆଜ୍ଞା
ତାଙ୍କ ନିଜ ଇଗୋ ପାଇଁ କିଛି ମାନେ କିଛି କାରଣ ହିଁ ନାହିଁ ଆରେ ସିଏ ତ ତା ବାଟରେ ରହିଲା। ତୁ ତ ତୋ ବାଟରେ ରହିବୁ ସିଏ ତ ଗୋଟେ ଆଉ ଗୋଟେ ତା ବାଟରେ ଅଛି ଯୋଉଟା କି ମାନେ ସବୁଠୁ କମଜୋର ଦେଖିଲା ବେଳକୁ ସିଏ କହିବ ମୁଁ ସବୁଠୁ ଜୋର
ହଁ ହଁ ହଁ। ସେଇପରା ଗର୍ବ ଅହଂକାର ଜମା ବି କେହି କାହାକୁ ଛାଡୁନାହାନ୍ତି ହଁ ଜଣେ ଯଦି କଣ କହିଲା ତୁ ଟିକେ ନଈଁ ଗଲେ କଣ ଅସୁବିଧା ହେଇଯାଉଛି?
ଅଁ ସେୟା କେହି କାହାକୁ। ମୋର ବି କଣ ଦରକାରେ? ମୁଁ କାହିଁକି ଏଇ ଜିନିଷରେ ପଡିବି ଟିକେ ସାଇଡ ହେଇଯାଏ ନା ନା ଆମେ ସାଇଡ ହବୁନ ଆରେ ଆଗରୁ ଆଗରୁ ସାର୍ ଥିଲା। ହଁ ସେଭଳିଆ ୟୁ ଏସ ଏ ଥିଲା ସେମିତି ତାକତବର୍। ଲୋକ ଡରୁଥିଲେ ଭଲ ହନ୍ତା ସବୁବେଳେ ତ ସମୟ ଟା ସମାନ ନଥାଏ।
ନାଇଁ ନାଇଁ ମ୍ୟାମ।
ସମସ୍ତେ ସେଭଳିଆ ଚେଞ୍ଜ ହବ ତାପରେ ଆଜିିକାଲି। ହେ ଲୋକ ବି ଆଉ ହେତେ ଯେ ହେ ଜାତିଆ ବୋକା ନାହାନ୍ତି ଚାଲାକ ହେଇଗଲେଣି ଲୋକ।
ଆଜ୍ଞା।
ଆମର ତ ଅନନେସେସେରି ଖାଲି ହଜାର ହଜାର କ-କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ। ଆ ଆମ ଭଳିଆ ଛୋଟିଆ ମୋଟିଆ ଲୋକ ଖାଲି ହଇରାଣ।
ହୁ ହଇରାଣ ମାନେ ପୁରା ଭଲ ଚ ହଇରାଣ ଆମକୁ କରିସାରିଲେଣି ଆଉ ସବୁ ରେଟ ସବୁ ଦରଦାମ୍ ବଢେଇକି।
ସେଇ କଥା ମୁଁ ସେ ଦିନ ଗଲାବେଳ ପୁଅ ପୁଅ ଥିଲା ପୁଅ ଟିକେ ନନଭେଜ ଖାଏ। ସେ ଜିମ୍ ଫିମ୍ କରେ ତ ସିଏ ନନଭେଜ ଖାଏ। ନନଭେଜ ଖାଏ ସେଦିନ ଅଣ୍ଡା ପାଇଁ ଗଲାବେଳକୁ ମୁଁ କହିଲି ଅଣ୍ଡା ଗୋଟେ କେ‌ତେ? କହିଲା ଦଶା ଟଙ୍କା। ମୁଁ କହିଲି କଣ ପାଇଁ? ଦଶ ଟଙ୍କା କଣ ପାଇଁ ଛଅଟା ଅଣ୍ଡା ଆଣିଲି କହିଲା ବାଉନ ଟଙ୍କା ମୁଁ କହିଲି ତୁ ପା ଏଇ କେତେଦିନ ତଳେ ପ-ପଇଁଚାଳିଶ ଟଙ୍କା ନେଇଥିଲୁ। କଣ ଏ-ଏତେ ଜଲ୍ଦି ସାତ ଟଙ୍କା ବଢ଼ିଗଲା? ନା ଆପଣ ଜାଣିନାହାନ୍ତି କି ଗ୍ୟାସ୍ ଆଉ ତେଲ ରେଟ୍ ଟା ବଢିଯାଇଛି ବୋଲି ମୁଁ କହିଲି ଗ୍ୟାସ୍, ତେଲ ବଢିଲା ତୋର କଣ ଅଣ୍ଡା ଟା ବଢିଗଲା? ନା ଫେରେ ଆସୁଛି ନା ନାଇଁ ସିଏ ଆମଠୁ ନଉଚି ଆମେ ପଚାଶ ଟଙ୍କାରେ ବିକ୍ରି କରୁଚୁ ଆଉ ଦି ଟଙ୍କା ଲାଭ ରଖିବନି। ମାନେ ଏଇ ଜାତୀୟ ବେପାରୀଙ୍କର କଥା ସିମ୍ ବଢିଥାଉ କି ନ ବଢିଥାଉ। କିନ୍ତୁ ସିଏ ଆପଣଙ୍କୁ ଏଇଟା ହିଁ ହିସାବ ଦେଖେଇବି।
ସେ ହଁ ସେ ବଢ଼େଇ ଦେବେ।
ତାଙ୍କର ବଢିଥାଉ କି ନ ବଢିଥାଉ କିନ୍ତୁ ହିସାବ ଟା ଆପଣଙ୍କୁ ଏଇଆ ଦେଖେଇବେ। ଏଇଭଳିଆ ସାର ଚାଲିଚି। ଦୁନିଆ ମାନେ ଏମିତି ଆଉ ଚାଲିଛି ମାନେ ଛାଡ଼ନ୍ତୁ। କଣ କହିବେ ଦୁନିଆ
ତାପରେ ବର୍ତ୍ତମାନ ଯୁଗ ଏମିତି ହେଲାଣି ଦୁନିଆ ଯେମିତି ଚାଲୁଛି ଆମକୁ ମଧ୍ୟ ତାଳ ଦେଇକି ତା ସହିତ ଯି
ତାଳ ଦେଇ ଇଚ୍ଛା ନଥିଲେ ବି ସାର୍ ସେଇଠି ମୁଣ୍ଡ ନଇଁବାକୁ ପଡୁଛି।
ସେୟା ପରା ଇଚ୍ଛା ନଥିଲେ ଆମକୁ ଯିବାକୁ ପଡିବ ନହନେ ଆମେ ପଛୁଆ ପଡିଯିବା।
ସେଇ କଥା ଇଚ୍ଛା ନଥିଲେ ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା ବି କରିବାକୁ ପଡୁଛି ଇଚ୍ଛା ନଥିଲେ ବି ସେମାନ ସେ ଜାତୀୟ ଲୋକଙ୍କ ସାଙ୍ଗରେ ସମ୍ପର୍କ ରଖିବାକୁ ପଡୁଛି।
ଆଉ କଣ କରିବେ? ଦୁନିଆ ଏମିତି ଚାଲଛି ସାର୍ ତାଙ୍କ ସାଙ୍ଗରେ ତାଳ ଦେଇକି ଚାଲିଲା ବେଳକୁ ଆଉ ମୁଁ ତ ସେଇ
କେବେ ଆପଣ ଜାଣିଥିବେ ଆଗରୁ। ଗାନ୍ଧିଜୀଙ୍କ ତିନି ମାଙ୍କଡ ଥିଲେ ବର୍ତ୍ତମାନ ଆମେ କଳି ଯୁଗରେ ଆମକୁ ବର୍ତ୍ତମାନ
ଆମେ ବା ଆମ ଭଳିଆ ଲୋକ ବା ସେଇଭଳିଆ ହେଇଯାଇଛନ୍ତି।
ହୁଁ।
ଆପଣ ସାର ବିଶ୍ଵାସ କରିବେନି ମୁଁ ସ୍କୁଲ ଯାଉଛି କେବଳ ପାଠ ପଢା ଛୁଆଙ୍କ ସାଙ୍ଗରେ ମୋର କାମ। ନା କେବେ ମିଟିଂ ହେଲେ ମୁଁ ମିଟିଂରେ ବସେନି ମୁଁ କହିବି ମତେ ଟାଇ କାରଣ ମୋ ହଜବେଣ୍ଡଙ୍କ ଦେହ ଖରାପ ସେ ହାଟ୍ ପ୍ରୋବ୍ଲେମ ନା ତାଙ୍କୁ ଟାଇମ୍ ରେ ମେଡିସିନ ଖାଇବାକୁ ପଡ଼େ ମୁଁ ସେଥିଲାଗି ଆଗ ଆଗରୁ କ କଣ୍ଡିସନ୍ ରଖିକିରି ମୁଁ ଜଏନ୍ କରିଥିଲି। ମୁଁ କହିବି ଗ୍ରୁପରେ ତ ମିଟିଂରେ କଣ ଡିସକସନ୍ ହେଲା ଆପଣ ତ ଟିଚର୍ସଙ୍କ ଗ୍ରୁପ ରେ ଛାଡୁଚନ୍ତି ମୁଁ ହେଟି ମୁଁ ଗୋଟେ ଟିଚର ନ ରହିଲେ ବି କିଛି ମାନେ ଅସୁବିଧା ନାହିଁ।
ହୁଁ ହୁଁ ହୁଁ ହୁଁ।
ମୁଁ ଏମିତି କହିକି ମୁଁ ପଳେଇ ଆସେ କାହିଁକିନା ହେଠି ବସ ବସିଲା ମାନେ ଆଉ ସ୍ତ୍ରୀ ଲୋକଙ୍କର ସେ ଗୋଟେ ଏମିତି ଆଦତ ତ ଅଛି ବସିଲା ମାନେ ନିଶ୍ଚିୟ ହେଇ ତା ବିଷୟରେ ଟିକେ କଥା ହେଇଯା ତା ବିଷୟ ରେ
ଚାଲିବ ଚାଲିବ ସିଏ ମିଟିଂ ଥରେ ଦୁଇ, ଚାରି, ପାଞ୍ଚ, ଛଅ ମିଟିଂ ବସ ସେ ଯଉ ମାନେ ଲେଡିଜ ମାନଙ୍କର ସିଏ ଆଜ୍ଞା ଚାଲିଲା ଗପ ସରିବନି ଆଜ୍ଞା।
ଯୋଉଟା ହିଁ ସାର୍ ମତେ ବିଲକୁଲ ପସନ୍ଦ ନାହିଁ ମୁଁ ସେଥିଲାଗି ଗ୍ୟଦରିଙ୍ଗ ରେ ବସିବା ସାର୍ ଜମା ପ ସନ୍ଦ ନୁହଁ କରିବା ପାଇଁ ବିରେ ମୁଁ ଯିବି ମୋର ପୁର ଫାଷ୍ଟ ରୁ ଲାଷ୍ଟ ଯାଏଁ କ୍ଲାସରେ ରହେ କ୍ଲାସ କଲି କପ ଚେଞ୍ଜ ଫାଙ୍କା ଯୋଉ ଟାଇମରେ ଆମର ମାନେ ଛୁଟି ଟାଇମ୍ ଟା ଯୋଉ ଘଣ୍ଟେ ପରେ ଛୁଟି ସେ ମୁଁ ଜମା କାହା ଏମିତି ଗୋଟେ ଏମତି ଖାଲି ବୁଲିବା ବୁଲେଇଦେବି ଲା ଉପର ମାନେ ଉପର ଏଇ ମୁଣ୍ଡରୁ ପୁରା ସେ ମୁଣ୍ଡ ଯାଏଁ ବୁଲିକି ବାସ ଆସିକି କପି ଦେଖିକି ଚେକିଂ କରିବି ବାସ କାମ ଖତମ୍। ଛୁଟି ହେଲା କପି ଡିପୋ କପି ମୋର କବଡରେ ରଖିଲି ସିଧା ଘର କୁ ଆସିଲି।
ଆଜ୍ଞା ଆଜ୍ଞା।
ଆଉ ଗ୍ୟାଦେରିଙ୍ଗ ରେ ଜାଣିଛୁ ନା ଏଇ ମ୍ୟାମ ଏଇଆ କଲା ସେ ମ୍ୟାମ ସେଇଆ କଲା
ଆ
ଆରେ କଣ ଦରକାର ଯିଏ ଯାଉ ବଲା ତା କଥା ସିଏ ବୁଝିବ ଆମର କଣ ଦରକାର ମାନେ ଏଇ ଜାତୀୟ ସାର କଥା ବାର୍ତା ଆରେ ମତେ ସାର୍ ଭଲ ଲାଗେନି ଯୋଉ ମୋତେ ଗ୍ୟାଦରିଙ୍ଗ ରେ ବସିବା ମୋର ଏକୁଟିଆ ଭଲ କଣ ଦରକାର
ନାଇଁ ଭଲ ଅଛନ୍ତି ଆପଣ ଆପଣଙ୍କ କାମରେ ଯାଉଚନ୍ତି କାମ ସାରୁଚନ୍ତି ଏକୁଟିଆ ଆଉଚନ୍ତି କିଛି ଅସୁବିଧା ନାହିଁ।
ମତେ ସାର୍ ସତ କଥା ମୋତେ ସମୟ ନାହିଁ ସକାଳୁ ସ୍କୁଲ ଗଲି ଗୋଟଏ ସାଢ଼େ ଗୋଟା ଆସି ରୋଷେଇବାସ କରିକି ଖାଇକି ହେଲା ବେଳକୁ ପୁରା ହାଲତ ଖରାପ ହେଇଯାଇଥିବ।
ଆଜ୍ଞା ଆଜ୍ଞା ହଁ।
ଫେରେ ଚାରଟା ସାଢେ ଚାରିଟାରୁ ମୋର ଟ୍ୟୁସନ ଷ୍ଟାର୍ଟ ପୁରା ରାତି ନଅଟା ପର୍ଯ୍ୟନ୍ତ।
ଆଛା ଆଛା ହଁ ହଁ।
ମୁଁ ତ ସେଇଥିଲାଗ କାଲିଠୁ ଏ କାମ ହିଁ ଷ୍ଟାର୍ଟ କରୁଚି କାଲି ଟିକେ ବର୍ଷା ଫର୍ଷା ହେଲା ଛୁଆ ଆସିଲେନି ଆଜି ଟେ ସଣ୍ଡେ ତାପରେ କାଲି ବି ମାନେ ଟୁ ମୋର ଛୁଆଙ୍କର ଏଗଜାମ ଅଛି ଆଜି ବି ଦିନରେ ଆସିଥିଲେ ଛୁଆ ଆସିଥିଲେ କାଲି ତାଙ୍କର କଣ ମ୍ୟାଥ ଅଛି ଜଣଙ୍କର ମ୍ୟାଥ ଜଣଙ୍କର ଇଂଲିଶ ଏମିତି ସବୁ ଛୁଆଙ୍କର ଗଲା ତାଙ୍କୁ ସକାଳୁ ଟିକେ ପଢ଼େଇ ପୁଢା ଦେଲି ଆଜି ସଣ୍ଡେରେ ବି ରୋଷେଇ ବି ହେଇ ଜାତୀୟ କରି ପାଇଲିନି ଟିକେ ଟିକେ କଣ ଖାଲା ଡାଲମା ଭଜା ଫଜା କଣ ଟିକେ କରିଦେଲି ବାସ ସଇଲା ଆଉ ଆଜି ମୋର ଆଉ ସଇଲା ଆଉ ଦିଟି ଟା ଆଉ ତିନିଟା ତିନିଟା ନା ଚାରିଟା ଅଛି ମୁଁ କାଉଣ୍ଟ ବି କରିନି ହେଲେ ମୋର ପନ୍ଦରଟା ହେଇଯିବ ବାସ ସଇଲା ମୁଁ ମୋର ଆଉ କାହାକୁ କଥା ହେଇପାରିବିନି।
ଅହୋ ହଉ ତାହାଲେ ଭଲ ଜଲଦି ଜଲଦି ହେଇଯବ ଆପଣଙ୍କର
ୟା ପରେ ସାର୍ ନେକ୍ ଟାସ୍କ?
ନେକ୍ସଟ ସେ ବୋଧେ ସେଇ ଇଏ ଦେବେ କଣ ଲେଖିବା ପାଇଁ ଆପଣ ତ ଟିଚର ରହୁଚନ୍ତି ହଁ ଆପଣ ତ ଟାଇପ କରି ଲେଖିଦେବେ ସବୁ ସେ ଯାହା ଲେଖିଥିବ ଓଡିଆରେ ସେ ଓଡିଆ ଲେଖକୁ ପଡିବ ଆଉ।
ଓଡିଆରେ ମତେ ସାର ଆକଚୁଲି ଓଡିଆ ମତେ ଭଲ